ଆଉ
ହାଲୋ।
କଣ କରୁଚ?
ଏଇ ମୁଁ ବସଚି।
ଓହୋ କଁ ଫ୍ରି ଫାୟାର ଖେଳ ହୋଉଥିଲା?
ହଁ ହଁ ତମେ ଖେଳୁନ କି?
ହଁ ମୁଁ ବି ଖେଳେ।
ଆଉ ଆସୁନା ଖେଳିବା।
ଖଳିବା ଆଉ ତମେ କଣ ପ୍ରୋପ୍ଲେୟାର?
ଆଁ!
ହଁ ହଁ! ଖାଲି ହେଡ୍ ସର୍ଟ ହେଡ୍ ସର୍ଟ ଖାଲି।
ବଡି ଜମା ଖେଳୁ ନା?
ନୋ ବଡି ସର୍ଟ ଓଁଲି ହେଡ ସର୍ଟ।
ଓ ଭାଇ କ ।
କଣ କହୁଚ?
କଣ ରେ ବି ମାରିଦିଅ।
ଆଉ ଆମେ ସବୁ ଗନ୍ ମାରିଦୋଉ।
ଓ ଭାଇ ୱାନ ଟାଇପ୍ ଖେଳ କି ନାଇଁ?
ହଁ!
ମତେ ଟିକେ ଶିଖେଇ ଦୋଉନ ୱାନ୍ ଟାଇପ୍ କେମିତି ମାରନ୍ତି।
ତମେ ଯୋଉ ଭଳିଆ ଶିଖିଥିବ ସେଇଭଳିଆ ଶିଖିବା ପାଇଁ ପଡିବ ଆଉ। ସେ ତମେ ଟିକେ ଆମକୁ ଶିଖେଇ ଦିଅ ୱାନ୍ ଟାଇପ୍ କୌଭଳିଆ ମାରନ୍ତି। ଆମେ ତ ଜାଣିନଥିଲୁ ନା। ତମେ କହିଲ ଫାଷ୍ଟ ତାହେଲେ ତମେ ଖେଳ ଆଉ।
ନାଇଁ ତୁ ଖାଇଚୁ। ମୁଁ ନିଜେ ପା ୟୁଟ୍ୟୁବ ରେ ଦେଖିଥିଲି। ଆପଣଙ୍କ ନାଁ କୋଭା କି କୋଭା?
ହଁ।
ଆ ଗୋଟେ ୟୁଟୁବର, ତମେ କି ୟୁଟୁବର କି?
ଆଁ।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
ସେଗୁରା । ନାଇଁ ମତେ କାଇଁ ଲାଗୁ
ନା ନା।
ହଁ ତ ଆଉ ସେଇ କୁହ ନା ଆମର ଯୋଉ । କୁ
ନା ନା।
ଆଉ ଖାଇଲ କଣ?
ହାଁ ଏଇଠି ପୋହା ଜାଣିଚନ୍ତି ପୋହା।
ଉହୁଁ।
ଚାଁହା ହଁ ମୁଁ ବି ସେୟା ଖାଇଛି
ଓ
ସେମ୍ ଟୁ ସେମ୍
ଓହୋଃ ହଉ କଣ କରୁଛନ୍ତି କଣ
ଏ ବସି ଖେଳୁଥିଲୁ ଆଉ
ଡ୍ୟାନ୍ସ ଡ୍ୟାନ୍ସ ଶିଖିଛନ୍ତି?
ଡ୍ୟାନ୍ସ ନାଇଁ ନାଇଁ ତମେ ସିକିି ଚ? ହାଲୋ ନାଇଁ ମୁଁ ତ ଶିକିନି ତମେ ଶିକିଛ କି?
ନାଇଁ ମୁଁ ଶିକିନି ଗୀତ ଗାଇବା।
ଗୋଟେ ସେ ଶିଖୁନୁ।
ହଁ ଶିଖିବା ଦେଖିବା ଆଉ
କିଓ
ସେଟ୍ ଟିକେ ନାଚିବା ଟିକେ ଦେଖିବା ଆ
କୋଉଠି ନାଚିବ କୋଉଠୁ?
ସ୍ ଷ୍ଟେଜେରେ
କୋଉ କଲେଜ ରେ ପଢୁଛ?
ହଁ ଓଅ ଭୁବନେଶ୍ଵର ବି ଟେକ୍ କଲେଜ୍
ଭୁବନେଶ୍ଵର ବିଟେକ୍ କଲେଜ ଭୁବନେଶ୍ଵର ତ ପ୍ରବଳ ବିଟେକ୍ କଲେଜ କୋଉ କଲେଜ?
ଅଛି ଗୋଟେ କଲେଜ ପଡୁଛି ଆଉ
ହଁ ପଢ ପଢ଼ କଣ୍ଟିନ୍ୟୁ ଛିଁ ମୁଁ ପଢୁଛି ଆମର୍ ତ ସେ ଭୁବନେଶର୍ରେ ଅ
ହଁ
ହୁଁ ଆଉ ଭୁବନେଶ୍ଵରରେ ଆମର ଖୋର୍ଦ୍ଧା ସାଇଡ
ଓହୋ ଭଲ ପଢା ଅଛ
ହଁ ପଢା ମାନେ ଏକ ନମ୍ବର
ଓ ଆମେ ପଠେଛଁ
ବିଟେ କ କରିରିଛି
ତମେ ପଢୁଛ ନା ପଢ଼ୁ ନା
ପଡ଼ୁଚୁ
କାଣ ପଡୁଛ
ମିଟେ
ଯଉ ଇଏ ଆ ତ ଭଟକିରେ ସବୁ ଭଲ ମାର ରହୁଛି ହୁଁ।
ହଁ ପ୍ରବଳ ଭଲ ମାର୍କେ ଯାହାକୁ କହନ୍ତି। ତମର ରହୁଛି ନା?
ନାଇ ମୋର
କେତେ ସ ଯିବି ରହୁଛି?
ହ ଜମା ଛଅ ଛଅ ଭଳିଆ ଆଉ।
ଆଁ। ତମର କେତେ ରହୁଛି ତମର କେତେ ରହୁଛି?
ନଅ ଦଶ ଭଳିଆ ଦଶ।
ଓଡ଼ିଆ ମାର୍କ କେତେ ରହୁଛି।
ଦଶ ପୁରା ଫୁଲ ସି ଯିବି।
ବ୍ୟାକ ଫ୍ୟାକ ଜମା ନାହିଁ?
ହଁ ବ୍ୟାକ ଦିଟା ନା ତିନିଟା ଅଛି।
ହଉ। ଓ ବ୍ୟାକ ଯଦି ଏତେ ସି ଜି ରହିଲା କେମିତି?
ନଁ ଏତେ ତମେ ମିଛ କଥା କହିଲ ମୁଁ ବି ମିଛ କଥା କହିଦେଲି ବ୍ୟାଗ ରେ କେମିତି କଣ ଏତେ ରହିବ।
ମତେ ଲାଗିଲା ରଖୁଥବ।
ଓହୋ।
ମୋର ତ ବ୍ୟାଗ୍ ଅଛି ପାଞ୍ଚ ଛଅ ଟା ଖଣ୍ଡେ
ହଁ ହଁ ମିଛ କୁହନି ଆଉ।
ଆରେ ସତରେ ବା। ଆ ବ୍ୟାଗ ଫ୍ୟାଗ ହ୍ନି ମୁଁ ପୁରା ମଜା ମସ୍ତି ଟୋଟାଲି କିଛି ମୁଣ୍ଡ ଟେନସନ ନାଇଁ।
ହୁଁ। ଆଉ ତାହାନେ ଏକ୍ଜାମ କେତେଦିନି?
ହୁଁ।
ଏକ୍ଜାମ କେବେ?
ଏଗଜାମ ତ ଏବେ ହେଇନି ହେବେ ଆଉ।
ହୁଁ। ଏବେ କ ସେମିଷ୍ଟର ଚାଲିଲା।
ଏବେ ମୋର ଫିଥ।
ଓ କଉ ବ୍ରାଞ୍ଚର?
ଲେଖିଦେଲି ବା ଆଉ।
ମୋର କେମିକାଲ।
ଓହଃ ହୋ। ତି ଆଉ।
ହୁଁ
ନାଁ। କେମିକାଲରେ ବହୁତ ମାନେ ଜବ ଯୋଜନାରେ ବହୁତ ପଇସା ନା?
ହୁଁ।
ଯାଅ ଯେତେବେଳେ ମିଳେ ବହୁତ ପଇସା ନା କେମିକାଲରେ।
କେମିକାଲରେ ପଇସା ଜବ ମିଳିବା କଥା।
ତ ହବୁ କଣ ତମକୁ ମିଳିବନି ଭାବୁଛ ନା କଣ?
ମିଳିବନି କାହିଁକି ସବୁ ମିଳିବ।
ଆଉ ଏତେ ଭାବୁଛ।
ମୁଁ କହିଲି କଣ ମାନେ ଜବ ଉପରେ ଡିପେଣ୍ଡ କରେ ତମେ କୋଉ ଜବ କରିବ।
ଓ ହୋ ପଢାପଢି ତ ଭଲ ଚାଲିଛି ଯୋଉ ମିଳିବ ଆଉ କଣ?
ହ ହୁଁ। ହଁ। ଆଉ ତମେ ସୁଟା ଫୁଟା ମାର। ସେ ଶ ସିଗରେଟ ଫିଗରେଟ ଟାଣେକି?
ଆରେ ନାଇଁ ନାଇଁ ସେ ସବୁ ଜିନିଷ ଭଲ ଜନିିଷ ନୁହଁ।
ଓହୋ।
ଆଉ ତମେ ଯୋଉ ହଁ ଇଏ ଫି ଫାୟାର ଖେଳ ହେଲା। ତମର କେତେ ଲେବୁଲ ଆଇ ହୁଁ।
କଣ କହୁଛ।
ତାପରେ ଖେଳ ତମର
ନାଇ ମୋର ସେଇ ଛପନ।
ଅ ହଁ ପୁରା ହେବି ପ୍ରୋପ୍ଲେୟର ତାହେଲ।
ତମର।
ମୋର ତ ସତୁରୀ ପାଖାପାଖି।
ଆଉ କିଏ ପ୍ରୋ ଜଣା ପଡୁଛି।
ନାଇଁ ମ ସେଟା ମୋ ଭାଇ ଖେଳି ଖେଳି କରିଦେଇଛି। ମୁଁ ତ ଏବେ ଖେଳୁଛି ତା ଆଇ ଡି ଟା ଆଣିକି।
ଓ।
ହୁଁ ହୁଁ। ଆଉ ମାନେ କଣ? ତମେ ପୁରା ହେବି ପ୍ରୋ ପ୍ଲେୟର ମାନେ ଗୋଟେ ଖେଳିବା ଆମେ କଷ୍ଟ୍ୟୁମ।
ହଉ ଖେଳିଆ ଆଉ କେବେ ଦରକାର ହବ ସେ ସେବେ ଖେଳିଆ ଆଉ।
କେବେ ଦରକାର କଣ। ତୋ ପାଖକୁ।
ଏଇ ଏବେ ଟାଇମ ନାଇ।
ଏବେ କଣ କରୁ ସବୁ ତା।
ଏବେ କଣ କିଛି ନାହିଁ ଖେଳୁଥିଲୁ ବସିକି ତ ଏଇ ଅଛି ଟିକେ କଲେଜ ଫଲେଜ ଅଛି ଆଉ।
ଏ ବି ପ୍ରୋ ପ୍ଲେୟର ତମେ ନା।
ଠିକ।
ଆମ ସହିତ ହେଲେ କେବେ ଖେଳନ୍ତୁ।
ଓହୋ ହଉ ଖେଳିଆ ଆଉ।
ଆମକୁ ବି ଟିକେ ଭଲ ଲାଗନ୍ତା। ବୁଝିଲ।
ହୁଁ।
କେବେ ଚାନ୍ସ ଦବ।
ଚାଁ। ନବ ଆଉ।
ଆଉ ତମ ରୁମରେ ଗୋଟେ ମୋଟା ଛୁଆ ଟା ରହୁଛି କି।
ଆମର ରୁମ ରେ ମୋଟା ଫୋଟା ପିଲା କେହି ରହୁନାହାନ୍ତି।
ମାନେ ଗୋଟେ ମୋଟା ପିଲା ତମ ସହିତ ବୁଲେ ତ ଗୋଟେ ମ ମୋଟା ପିଲା ଟେ ତମ।
ନାଇଁ ଆମ ରୁମ ରେ। ସବୁ ବିହାରୀ ପିଲା ଅଛନ୍ତି ହେଲା କି।
ହଁ।
ଶୁଣିଥିବ ଆଉ ବିହାରୀ କୋଉ ଭଳିଆ ଆଉ। ମୁଁ ଆଉ କଣ କହିବି ସିଏ ଜଣଙ୍କ ଭାଇ। ବୁଝିଲ। ସେ ଜଣକ ଖା ଏଇ ସେ ବହେ ଏମାନେ କଣ କହିଲ ସେ ଏମିତି ଆ କି ମାନେ ତମ ଦିିନସ ନଵ ସେ ଠିକ ସେ ଆସିବନି।
ଆଉ କେମିତି ଆସେ।
ଖରାପ ହେଇକି ଆସିଛି ନା କଣ?
ଯାହା ଭାବି ପାରିବ ଠିକ ସେ ଆସିବନି ମାନେ ଖରାପ ହେଇକ ହେଇକି ଆସିବ। ମାନେ ଯଦି ଛତା ନେଇଥିବ ଛତା ଭାଙ୍ଗିଦବ। ତାହେଲେ ଯଦି କିଛି ବି ଜିନିଷ ନେଇଥିବ ତାହେଲେ ସେ ଖତରା ହେଇକି ଆସିବା କଥା ଆସିବ
ହ ଆଉ କହୁନା ସୋଧୁନା ତାକୁ।
ତାକୁ ସୋଦିବୁ କଣ ଗୋଟେ ରୁମମେଣ୍ଟଟାକୁ କଣ ସୋଦିବୁ।
ହଁ ହ ହଁ ହ ସେଇଟା କୁ ଆଉ।
ସେ ପାଇଁ କିଛି କୁହେନି। ଆଉ କଣ କୁହ?
ଆଉ କଣ ଖାଇଛନ୍ତି?
ମୁଁ ଖାଇଛି ସେୟା ପୋହା କହିଲି ଖାଇଛି।
ନାଇଁ ଆଉ କିଛି ଖାଇଁ ନା ଏ ବିସ୍କୁଟ ଫିସ୍କୁଟ କି କଣ?
ନାଇଁ।
ଖାଇଥାନ୍ତେ ନା ଖାଇଲେ ଦେହ ଭଲ ରହିବ।
ତମେ ଆଉ କାହିଁକି ଖାଇଲ ନା ତମେ ଆଉ ଟିକେ ଖାଇବା କଥା ନା ଆଉ।
ଖାଇ ନାହିଁ ଭୋକ ଫୋକ ହଉନି କଣ ଭୋକ ମରି ଯାଉଛି କେଜାଣି।
କଣ ପାଇଁ ଏ ଚିନ୍ତା ଅଧିକା ହେଇଯାଉଛି।
ହୁଁ ହେଇଯାଉଛି ଟିକେ ଆଉ। କଣ କରିବା ଆଉ।
ହୁଁ।
ଦେଖିଆ କଣ ହଉଚି ଆଗକୁ।
ହଁ ହଁ।
କାଲି ଦେଖିବା ଆଗକୁ କଣ ହଉଛି ଆଉ। ହଉ ଯାଆନ୍ତୁ। କଣ କଣ କରିବା ମୁଁ ରଖୁଛି।
ହଉ ହଉ।